ହାଲୋ।
ହଁ କୁହ। ଆଜ୍ଞା।
କୁହନ୍ତୁ। ଏଇ ଯୋଉ ସେଇ ଫିଲ୍ଡ ରୁ ଆକୁ ଚିହ୍ନିଥିବେ ତ, ଏଇ ସିକୁନୁ କୁ ଚିହ୍ନିଛନ୍ତି?
ସିକୁନୁ ଭାଇ ଯିଏ ଅଛନ୍ତି ଅଗ୍ନିବୀରରେ?
ହଁ ହଁ ହଁ।
ହଁ ହଁ। ଅଗ୍ନିବୀର୍ ଭାଇ ଙ୍କିି ଚିହ୍ନିଚି।
ତାଙ୍କ ଦିଦି ହେବି ମୁଁ ପରା।
ଓହୋ। ସିକୁନୁ ଭାଇ ଶିକୁନୁ ଭାଇ ହଁ ସି ଆପଣ ଶିବଙ୍କ ସହିତ କଥା ହଉଥିଲେ ସେ ଶିବା ମୋତେ କହୁଥିଲେ।
କଣ କହିଲେ?
ଶିବା କହିଲେ କହିଲେ ସେ ଦିଦି କଥା ହଉଥିଲେ ମୋ ସହିତ ସିକୁନୁ ଭାଇ ଏମତି ତାପରେ ପରେ କଲ୍ କଲି ଏମତି କଥା ହଉଥିଲେ।
ହଁ ହଁ ହଁ। ସିଏ ବି ତ ଆଇଥିଲା ଛୁଟିରେ ଆମ ପୁଅ ଗଲା ଆଉ।
ହଁ। ସେ ଇଏ ଶିକୁନ ଭାଇଙ୍କ ସହିତ ମୁଁ ବି ତ କଥା ହେଇଥିଲି ଯୋଉଦିନ ଗଲେ। ପହଞ୍ଚି ନଥିଲେ ସେଠି। ତାଙ୍କ କ୍ୟାମ୍ପ କିଛି ଦୂର ଥିଲା ମୁ କଥା ହେଇଥିଲି ସେଦିନ। ସେପୁଣି ଏଇ ଆମ ସତ୍ସଙ୍ଗ ମନ ସତ୍ସଙ୍ଗ ମନ୍ଦିରକୁ ବି ଆସନ୍ତି।
ହଁ ସେ ବେଳେ ବେଳେ ଯାଏ। ସେ ତାରିଣୀଙ୍କ କତି ଠାକୁରଙ୍କତି ଯାଏ। ସେଇ ବାଟ ଯାଇକି ଯିବା ଆଉ ଯାଏ ଆଉ।
ହୁ ହୁଁ ହୁଁ। ନାଇଁ ମୁଁ, ମୁଁ ତାଙ୍କୁ ସେମାନେ ଏଇଠି ଆସିଲେ ମୁଁ ତାଙ୍କୁ ଗୋଟେ ସେଇ ନ ନନ୍ଦା ବଗୁଲି ଭିଜେଇକି ତାଙ୍କର ଯ ରଖିଥା। ତାଙ୍କୁ ଦିଏ ପିଇବା ପାଇଁ।
ହଁ ହଁ ସିଏ ନଣ୍ଡା ବଗୁଳି ତ ଏବେ ଦିନେ ଆଣିଥିଲା ଗୋରେ ଜରିିରେ, ଆଣିକି ଗୋରେ ବ ତୁରେଇକି ଜଲଜିରା ଲେମ୍ବୁ ଫେମୁ ଦେଇ କମ୍ପମାନ କରିକି ପିଇଲା ଦିଇ ତିନି ଦିନ ଯାକ ଆଉ।
ହଁ।
ହଁ।
ଆ ମୁଁ ତାଙ୍କୁ ଆ ହଁ। ଆପଣଙ୍କୁ କିଏ ଜଏନ୍ କରେଇଥିଲା ଏଇ ଇଏରେ।
ଏଇ ଯଉ ୟାକୁଦିନେ ରିଂଙ୍କି
ରିଙ୍କି ସି ଆର୍ ପି ଯିଏ ଅଛନ୍ତି।
ହଁ ହଁ ହଁ ହଁ ହଁ।
କୁନିନ୍ଦାରୁ, ସେଇଠି ରହୁଛନ୍ତି ଭୁବନ ଭଡା କୁ।
ହଁ ହଁ। ସିଏ ଆମ ଘର ପାଖରେ ତ ଆଉ। ହଁ ହଁ ଓଡିଶା ପୋଲି ନା ହୋମ ଗାର୍ଡ ରେ ଅଛନ୍ତି।
ହଁ ହଁ ହଁ।
ହଁ ସେଇ ସେଇ ହୁଁ।
ତାଙ୍କ ସ୍ଵାମୀ ଆମ ଉଁ ଠୁ ଗୋଟେ ଦିଟା ତଳ ବେଚ।
ଅହୋ। ଭାଇ ତାହେଲେ ଆଉ ଜଏନୀ ହବନି ଜଣ ଜଇନୀ ହେଇଥାନ୍ତ ମ।
ନା ଆଉ ଜଏନ୍ କରୁନାହାଁନ୍ତି।
କରୁନାହାନ୍ତି?
ନାଇଁ ବନ୍ଦ ହୋଇଗଲାଣି ଆଉ ସିପୁନ ଆଜ୍ଞାଙ୍କର ଯୋଗୁ ମୁଁ ସବୁବେଳେ ମନ୍ଦିରର ପେଡା ରଖିଥିବି ଲୁଚେଇକି। ଆଁ କାହାକୁ ଦେବିନି। ମୁଁ କହିବି ସିପୁନ ଆଜ୍ଞା ଏଇଟା ଆପଣ ଖାଇବେ। ବହୁତ କେତ ତେ ତାଙ୍କ ତ ବହୁତ କମ ଏଜ ନା ସିଏ ଆପଣଙ୍କଠୁ
ହଁ ସେ ପୁରା, ଆଉ କେତେ ଏକୋଇଶି ବର୍ଷ ଛୁଆ। ହଁ। ସେ ସିନା ଶୀଘ୍ର ଚାକିରିଟା ପାଇଗଲା। ହଁ, ମୁଁ ତାଠୁ ବଡ ନା ଆଉ। ଏଇ ତା-ତା ଠୁ ମୁଁ ତିନି ବର୍ଷ ବଡ। ମୁଁ ତିନି ଚାରି ବର୍ଷ ତାଠୁ ବଡ। ଡ଼, ଆଉ ଜଣେ ଅଛି, ଆମର ଆଉ ଜଣେ ଭଉଣୀ ଅଛି। ସିଏ ମୋଠୁ ତାଠୁ ଶିକୁନଠୁ ଦି ବର୍ଷ ବଡ।
ମତେ କିନ୍ତୁ ଶିକୁନ ଆଜ୍ଞା ଙ୍କର ଜଉ ଇଏଟା ଆଉ ମୁଁ ତାଙ୍କ ବ୍ୟବହାର ଟା ମତେ ବହୁତ ବଢ଼ିଆ ଲାଗେ।
ହଁ ସିଏ ସମସ୍ତଙ୍କୁ ଆଜ୍ଞା, ଆପ ଆପଣ କହିବ। ଭାରି ସମ୍ମାନ ତାର ବହୁତ ଭଲ। ଆଉ ଘରେ ତ ଟିକେ ଚଗଲିଆ ଆଉ।
ତାଙ୍କୁ ବୟ କିଛି ବୟସ ବୋହୁତ କମ୍।
ହଁ ପୁରା କମ ସେ ଅଠର ପ୍ଲସ ପାଇଗଲା ଆଉ ଚାକିରି ଆଉ।
ସେ ବା ଏବେ ଯୋଉଁ ଗଲେ ଏଇଥର କଇଲେ ଭାଇ ଟୋଟାଲି ଆସିବା ପାଇଁ ଇଚ୍ଛା ହେଉନି। ମୋ ମୁଁ କହିଲି ହଁ ଆପଣଙ୍କ ବୟସର ସାଙ୍ଗସାଥି ଆ କେତେ ଡେଁଉଛନ୍ତି କଣ କରୁଛନ୍ତି ବୁଲୁଛନ୍ତି କିନ୍ତୁ ଆପଣ ଏଇ ସମୟରେ ଯାଇକି ଗୋଟେ ଇଏ ରେ ବନ୍ଧନ ରେ ବାନ୍ଧି ହେଇ ଯାଉଛନ୍ତି ନା।
ହଁ ହଁଁ ଆଉ କଣ ଚାକିରି ଟା ପାଇଛି ଛାଡିବ କି ନାଁହି କି।
ନାଇଁ ନାଇଁ ନାଇଁ।
ସେ ତ ସବୁବେଳେ ଅଧିକାଂଶ ଟାଇମ ସେ ଫିଲ୍ଡରେ ଆଉ ତାର ଆଉ।
ହଁ ଠାକୁରଙ୍କ ପାଖରେ ଲୋକ ଦିନ ରାତି ମୁଣ୍ଡିଆ ମାରିକି ମିଳୁନି। ଯଦି ଠାକୁର ଇଚ୍ଛା କରିଛନ୍ତି ଆପଣଙ୍କୁ ମିଳିଚି।
ନାଇଁ ତାକୁ ଭଗବାନଙ୍କର ଆଶୀର୍ବାଦ ଅଛି ବୋଲି ସେ ଆଜି ଏତିକି ବାଟେରେ ଠିଆ ହେଲା।
ନାଇଁ ନାଇଁ ବୋହୁତ ବଢ଼ଆ ନା। ବୋହୁତ ଭଲ ପିଲା ବି ସିଏ ମତେ ମତେ କୁହନ୍ତି ଭାଇ ଠା ଠାକୁରଙ୍କ ବିଷୟରେ ଟିକେ କହୁନ ମତେ କଣ କେମିତି ଇଏ ମୁଁ କହିଲି ସମୟ ଅଛି। ଆପଣ ସେଇ ଆପଣଙ୍କୁ ଆପଣଙ୍କୁ ଯୋଉ ମା ଜଏନ୍ କରେଇ ଦେଇଚନ୍ତି ସିଏବି ଠାକୁରଙ୍କ ଦୀକ୍ଷା ନେଇଛନ୍ତି।
ହଁ ହଁ ହଁ ହଁ ହଁ ସିଏ ବି ସତ ସଙ୍ଗ ଇଏ ଆପଣଙ୍କ ଇଏରେ ଆମେ ବି ଜୟଗୁରୁ ଦୀକ୍ଷା ନେଇଥିଲୁ ତାପରେ ଆମେ ଛାଡିଦେଲୁ ଆଉ ଏଇ ଇ ମାମା ଏକ୍ସପାଟେ ହେଇଗଲା ପରେ ଆମେ ଛାଡିିଦେଲୁ।
ଆଜ୍ଞା ନାଇଁ ନାଇଁ ଜୀବନରେ ଠାକୁରଙ୍କୁ ଛାଡିବାର ନାହିଁ। ଯଦି ମୋ ମୋ ଗୋଟେ ମୋ ଦେ ଦେହରେ ଧର ଗୋଟେ
ସେଇ ଯୋଉ ମୋ ମାମା ଯିଏ ସିଏ ନେଇଥେ ଏଇ ଦେବସାରେ ଚିହ୍ନିଥିବେ
ଦେବଦତ ବରାଳ।
ସୁରପ୍ରତାପପରୁ।
ଦେବଦତ ବରାଳ ଦେବ କଣ ତାଙ୍କରି।
ହଁ ବରାଳ ବରାଳ ନା କଣ ମ।
ହଁ ହଁ ଦେବଦତ ବରାଳ ତାଙ୍କ ଘର ହେଲା ତାଙ୍କ ତାଙ୍କ ଘର ହେଲା ତ ଏଠି ବାଲିବ।
ବାଲିବ ନାଁ ସୁରପ୍ରତାପପୁର ନାଁ।
ନାଇଁ ତାଙ୍କ ଘର ହେଲା ଏପଟେ ଆମର ଗରୁଡ଼ ବନ୍ଦି। ତାଙ୍କ ଘର ଗରୁଡ ବନ୍ଦି।
ତାଙ୍କର ପୁଅ ଦିଟା ସେ ଦିବସାରେ ଯିଏ।
ତାହେଲେ ତାହେଲେ ନାଇଁ ନାଇଁ ଦେବସାରେଙ୍କର ଝିଅ ତିନିଟା ସିଏ ଅଲଗା।
ନାଇ ନାଇଁ ଆଉ ଜଣେ ଦେବସାରେ ତାର ପୁଅ ଦିଟା ସେ
ସେ ଦିଖା ଦେଇ ଥିଲା।
କୁନ ସାରେ ହଁ। ସେ ଦିଖା ନେଇଥା ହଁ।
ଆ କଣ ଆପଣଙ୍କ ଯୋଉ କିଏ ଚାଲିଗଲାଠୁ ଆପଣ ଛାଡ଼ିଦେଲେ?
ମୁଁ ମାମା।
ମାମାମାନେ।
ମୁଁ ନିଜ ମାମା।
ବୋଉ।
ମାନେ ମା ହଁ।
ହଁ, ଜେଜେମା।
ନାଇଁ ମୁଁ ମାମା ପରା କହଉଛି। ମୁଁ ବୋଉଜୀ।
ତା ବୋଉ ଚାଲିଯାଇ
ଆଁ ହଁ।
କେମିତି?
ଏଇ ଦଶହରାକୁ କରେଣ୍ଟ ମାଇଲା ଆଉ। ଏମିତି ଇଏ ହେଲେ ଆଉ।
କରେଣ୍ଟେ ଆଁ ହଁ କରେଣ୍ଟେ।
ଆପଣ ଜାଣିଥିବେ ବାର, ତେର ବର୍ଷ ତଳେ। ହଁ, ହଁ ଗ୍ରାଇଣ୍ଡର ଯୋଉ କରେଣ୍ଟେ।
ଓହୋ ହୋ ହୋ, ଏଇଟା ତ ଆଜି ଆମେ ସନ୍ଧ୍ୟା ବେଳେ କଥା ହଉଥିଲୁ ଯେ ସିଏ -ସେ - ସିଏ ତ ସିଏ କଣ ଆପଣଙ୍କ ଭାଇ ସେ ତ ଏବେ ଟ୍ରେନିଂ ସାରିକି ଆସିଛନ୍ତି ସେଇ ଆପଣଙ୍କ ଭାଇ?
ନାଇଁ, ନାଇଁ ସିକୁନୁ ଯିଏ ପରା ସିଏ ମୋ ଭାଇ।
ଅହଁ- ହଁ -ହଁ, ଆଉ ଯାହା ତାହେଲେ ସେଇ ସିକୁନୁ ଭାଇଙ୍କ ଭାଇ କଥା ବୋଧେ ଆଜି ଅବିନାଶ ଭାଇ କହୁଥିଲେ।
ଟ୍ରେନିଂ ସାରିକି ଆଇଚି ସିଏ ଆଉ ଜଣେ ଇଏ।
ହଁ ସେଇ ଅବିନାଶ ଭାଇ ଆଜି ସନ୍ଧ୍ୟା ଅବିନାଶ ଭାଇ ଜଣେ ସିଏ କହୁଥିଲେ କହିଲେ ଏମିତି ଆମର ଏଇ ଘର ପାଖରୁ ଜଣେ ଏମତି କରେଣ୍ଟରେ ଜଳି ଯାଇଛନ୍ତି। ଆଉ ସେମାନେ ଭାଇ ଭଉଣୀ ଚାରିଜଣ ନା କଣ?
ତିନି ଜଣ ଆମେ ନା।
ହଁ ସେ ଏମିତି କହୁଥିଲେ। କହିଲେ ଗ୍ରାଇଣ୍ଡର ନା ଆଉ କଣ ଇଏରେ ଏମିତି କରେଣ୍ଟ ମାଇଲା ଜ ହଁ। ଆଉ କେମିତି କଣ ଫୁଣି ଆ ଯୋଉ ବାପା କଣ କରନ୍ତି?
ଏମିତି ଚାଲିଚ ଆଉ। ଭାଇ ଭଉଣୀ ଇଏ। ତାପରେ ସିକୁନଟା ଛୋଟ ହେଇଥିଲା। ମୁଁ ଅଷ୍ଟମ, ନବମ, ଆଉ ଗୋଟେ ଭଉଣୀ ସିଏ ତାର ସେମିତି ଉଁ ଷଷ୍ଠ, ସପ୍ତମ ପଢୁ
ଆପଣ -ଆପଣ -ଆପଣ ଏବେ ଆପଣ ଏବେ ଘରେ ଅଛନ୍ତି?
ହଁ।
ଆପଣଙ୍କର ବାହାଘର ହେଇନି?
ନା। ବାହାଘର ଦେଖା ଦୁଖି ଚାଲିଛି ଏ ବର୍ଷ କରିବାକୁ ଆଉ। ହବା ଆଉ।
ହଁ ହଉ ବଢିଆ। କିଛି ନାହିଁ ବଢିଆ- ବଢିଆ। ସେମତି ଯାହା ହଉ ଘର ଦାୟି ତ୍ବ ନେଇକି ଚଳଉଛନ୍ତି ବଢିଆ।
ହଁ ହ ସବୁ ତ ଦାୟିତ୍ୱ ମୋ ଉପରେ ଆଉ।
ହଁ ନା ବଢିଆ। ଏମିତି ଇଏ କରନ୍ତୁ। କିନ୍ତୁ ଆପଣ ଯୋଉ କହିଲେ ଠା ଠାକୁରଙ୍କୁ ଛାଡ଼ିଦେଲେ ଯଦି ମୋ ଗୋଡରେ ଗୋଟେ କଣ କଣ୍ଟା ଫୁଟୁଛି ମୋ ଗୋଡଟାକୁ ହାଣିକି ଫୋପାଡି ଦଉଛି କି? ସେମତି ନାଇଁ। ଆପଣ ଣ ଆପଣ ଠାକୁର, ଦେଖନ୍ତୁ
ମାନଙ୍କର ପୁଣି ଦେଖିବା ନବା ଆଉ ଦୀକ୍ଷା ଆଉ।
ନାଇଁ -ନାଇଁ ସେ ଦୀକ୍ଷା ନାଇଁ। ସେଟା କଣ କହିଲ ପୁଣି ଏବେ ତ ସେଇଟା ଘର ଘର ବୁଲିକି ସେଇଟା କରାଯାଉଛି। କେମିତି ମାନେ କଣ କହିଲେ କେମତି ନାଇଁ ପ୍ରତି ଘରେ- ଘରେ ଯାଇକି ସମସ୍ତିଙ୍କି ପୁଣି ଆଉ ଥରେ ପୁନଃ ସ୍ମରଣ କରାଯାଉଛି। ମାନେ ତାଙ୍କୁ ମନେ ହି ମନେ ପକେଇ ଦିଆଯାଉଚି। ଯେ ଠାକୁରୁଙ୍କୁ ଛାଡ଼ନା। ଏଇ- ଏଇ ସମୟରେ ସେ ଯେ ମାନେ ବିପଦ ଦୁର୍ବିପାକ ଆସିବ ଯେଉଟା କିି ଲୋକ ସତସଙ୍ଗରେ ଆଶ୍ରୟ ନେବେ ଆପଣ ଠାକୁରଙ୍କୁ ଗ୍ରହଣ କରନ୍ତୁ ଜୀବନରେ। ଏମିତି ଭଲ ଯେହେତୁ ଚକୁନ ଭାଇ ହରିକା ଏତେ ଭଲ ଆପଣ କଣ ପାଇଁ ଏ ଅଛି ସତସଙ୍ଗ ଆସିଲେ ଆପଣ ମାନ ଶୁଣିବେ ବୁଝିବେ ଜାଣିବେ ଏ କଣ କହିଲେ ବହୁତ ଜିନିଷ ଅଛି ଜୀବନରେ ଶିଖିବା ପାଇଁ ଜୀବନ ଟା ପଡିଛିି।
ସେ ଗୋଟେ ଘର ସବୁବେଳେ ଘର କାମ ଇଏ କରିିକରି କେତେବେଳେ କୁଆଡେ ଯିବାକୁ ବି ଟାଇମ ହଉନି।
ନାଇ ଠିକ କଥା ସେମିତି ନାହିଁ ଘରେ ବସିକି ବି ଘରେ ବସିକି ବି ଆପଣ ଠାକୁରଙ୍କ ସହିତ ଯୋଗାଯୋଗ ହେଇପାରିବେ। ସେଇ ନାମ ଟା କରିବେ ଭଲ କିଛି ଖରାପ ନାହିଁ ମାନେ କଣ କହିଲେ ଜୀବନ ଦେଖନ୍ତୁ ଆମେ ଆସିଛେ ଜୀବନରେ ଆମ ମଣିଷ ଜୀବନ ଆମେ ମ ମଣିଷ ଆମେ ଆସି ଦେଖନ୍ତୁ ମୁଁ ଗୋଟେ ଆପଣଙ୍କୁ ଉଦାହରଣ ଦେଲି ଗୋଡରେ କଣ୍ଟା ଫୁଟିଲେ ଆମେ ଗୋଡଟାକୁ ହାଣିକି
ସିଏ ମମି ଥିଲା ବେଳେ ସିଏ ନା ଭାଇ ସିଏ ଥିଲା ବେଳେ ସତସଙ୍ଗ ମନ୍ଦିର ଯାଉ। ତାପରେ ଆନନ୍ଦ ବଜାର ହେଲେ ସବୁ ଖିଆ ପିଆ ଭଲ ମନ୍ଦ ଇଆ ହଉ ଆମର ଆଉ ବି କେତେ ଥର ଘରେ ବି ସତସଙ୍ଗ ହେଇଛି ଦି ତିନିଥର ଖଣ୍ଡେ। ଏମିତି ସିଏ ତ ଆମର ସବୁ ମୋ ମମି ଯିଏ ସବୁବେଳେ ଯାଆନ୍ତି। ଆଇଁଷ ପାଇଁଷ ସବୁ ଛାଡିଦେଇଚି।
ସେଇଥିପାଇଁ ଚକୁନ ଭାଇ ହେରିକା ଏତେ ଭଲ ଆସିଛନ୍ତି ନହେଲେ ଏତେ ଭଲ ସନ୍ତାନ ଆସିବେ କେଉଁଠୁ।
ହଁ, ହଁ ସି ସିଏ ମୋ ମମି ଯିଏ ସେ ବହୁତ ସିଏ ମୋ ଅଜାଘର ବି ସେମିତି ମୋ ଅଜାହାର ବଂଶ ବି ସିଏ ତାଙ୍କର ବି ସତ୍ସଙ୍ଗ ଇଏରେ ସିଏ ତାଙ୍କର ଦୀକ୍ଷା ନିଅନ୍ତି। ସେ ସେଇଠୁ ମୋ ମମି ଇଏ କରି ଆଇଁଷ ଫଇଁଷ ପୁରା ଛାଡ଼ି ଦେଇେଥିଲା। ତାପରେ ଆମ ଘରେ ବି ଦି ତିନି ଥର ବି ସତ୍ସଙ୍ଗ ହେଇଛି ଠାକୁରଙ୍କର ନାଁ
ଆମ ଘର ଇଏ ହେଇଥିଲା। ତାପରେ ଆମ ଯୋଉ
ଏଇ ଫୋନ
ମୋ ମମି ବି ଯୋଉଠିକି ଯାଏ ଆମେ ବି ଯାଉ ଭାଇ ଭଉଣୀ - ହୁଁ। ଆମେ ଭାଇ ଭଉଣୀ ତିନିଜଣ ଯାକ ଯାଇଚୁ ସେଇ ଆନନ୍ଦ ବଜାରରେ ହୁଏ ଠାକୁରଙ୍କର
ଠିକ ଅଛି ରଖୁଛି ଏବେ।
ହଉ ହଉ।
ଆଜ୍ଞା।